ହଁ ହଁ ନମସ୍କାର। କଣ ହଁ ଭଲ ଅଛି ଆପଣ?
ହଁ ମୁଁ ବି ବହୁତ ଭଲରେ ଅଛି। ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସେମିତି ଅଛନ୍ତି।
କଣ କରୁଥିଲେ ଆପଣ ତାହେଲେ ଏବେ? ହଁ ଆମର ବି ସେଇ ପ୍ରଭୁଙ୍କ ଦୟାରୁ ସବୁ ସବୁ ଭଲରେ ଅଛନ୍ତି।
ଆଜ୍ଞା।
କଣ କରୁଥିଲେ ଆପଣ ଏବେ? ହଁ ଦେ ଦେହ ବି ବହୁତ ଭଲ ଅଛି। ହେଲେ ଆପଣଙ୍କ, ଗୋଟେ ପାଗ ଏବେ, କେମିତି ଦେଇଛି କଣ?
ବର୍ଷା ବର୍ଷ- ତାଡ଼େ ଦିନ ମାନ ଆଜି ଲାଗି ରହିଛି ବର୍ଷା ପୁରା, କମୁ ନାହିଁ ଟୋଟାଲ୍।
ପୁରା ଲାଗି ରହିଛି ଏବେ ମଧ୍ୟ?
ଆଜ୍ଞା।
ଅଁ ହ। ଏବେ ବହୁତ ଥଣ୍ଡା ବି ମଧ୍ୟ ଲାଗୁଥିବ, ଯୋଉ ଗରମରେ ତ୍ରାହି ପାହି ମିଳିଯାଇଛି ଯେମିତି ଲାଗୁଥିବ।
ସେଇଟା ତ ଅଭିଅସଲି ଗରମ ଦିନେ ଗରମ ହବ, ସମାନ ଥଣ୍ଡା ତ ହବ କିନ୍ତୁ କଣ କରିବା, ସେଇଟା ତ ଆମେ ଖାପଖାଇ ଚଳିବାର ଅଛି। ସବୁବେଳେ ସୁବିଧା ଦେଖିଲେ ହବ ନି ନା, ସ୍ପୁନ ଅସୁ - ସୁବିଧା କୁ ତ ସାମ୍ନା କରିବାକୁ ପଡ଼ିବ।
ହଁ, ଖରାଦିନେ ଖରା ହବନି, ବର୍ଷାଦିନେ ବର୍ଷା ହବନି, ଶୀତ ଦିନ ଶୀତ ନହେଲେ ପୃଥିବୀର ସନ୍ତୁଳନ ବଜାଇ ରହିବନି ନା।
ହଁ ସେଟା ଠିକ୍ କଥା।
ତା, ହେଲେ ଆପଣ କଣ କରନ୍ତି?
ମୁଁ ଏମିତି ପାଠ ପଢ଼ି ଘରେ ଏମିତି ଅଛି, ଗ୍ରାଜୁଏସନ୍ ପରେ ଏମିତି ଘରେ ଅଛି।
ଆପଣଙ୍କର ଗ୍ରାଜୁଏସନ୍ ସରିଗଲାଣି?
ଆଜ୍ଞା, ଆପଣଙ୍କର?
ମୋର ଏଇ ବର୍ଷ ହିଁ ସରିଲା। ମୁଁ ପୂର୍ବ ବର୍ଷ ସରିଥାନ୍ତା, ମୁଁ ଡ୍ରପ୍ ଆଉଟ୍ ଗୋଟେ ବର୍ଷ କରିଦେଇଥିଲି ତ, ସେଥିପାଇଁ ଏଇ ବର୍ଷ ହିଁ ସରିଲା।
ତମର ଷ୍ଟ୍ରିମ୍ କଣ ଥିଲା?
ମୋର ଇଂଲିଶ ଥିଲା, ନାଇଁ ଆର୍ଟସ୍।
ଆର୍ଟସ୍ ଥିଲା। ହଁ, ମୋର ବି ଷ୍ଟ୍ରିମ୍ ଆର୍ଟସ ଥିଲା, କିନ୍ତୁ ସୋସିଓଲୋଜୀ ଥିଲା ମୋର।
ହଁ, କଣ ପାଇଁ ନା, ମୁଁ ଏଇଥିପାଇଁ କଳା ଚୁ ବାଛିଲି ଯେ ଆଉ ଯଦି ମୁଁ ସେମ୍ ବିଜ୍ଞାନ ନେଇଥାନ୍ତି, ତାହେଲେ ମତେ ମାନେ ପ୍ରତିଦିନ କଲେଜ ଯିବାକୁ ପଡିଥାନ୍ତା। ଆଉ ଆପଣ ଜାଣି- ଜାଣିଥିବେ କୋପ୍ ବୁକ୍ ମାନେ ବିଜ୍ଞାନର ଉପସ୍ଥାପନ ମଧ୍ୟ ରହୁଛି ତ, ସେଗୁଡାକ ମଧ୍ୟ ଦବାକୁ ପଡିଥାନ୍ତା, ତ ସେଥିପାଇଁ ମୁଁ କଳାକୁ ବାଛିଲି, କଣ ପାଇଁ ନା ମତେ ଗୋଟେ ଦିନ ପାଇଁ ମୁଁ ଆଜି ଯାଏଁ କଲେଜ ଯାଇନି। ମୁଁ କେବଳ ପରୀକ୍ଷା ଦିନ ହିଁ ଯିବି। ପରୀକ୍ଷା ପୁରେ, ଏ ପରୀକ୍ଷା ଦେବି ପୁଣି ଚୁପ୍ ଚାପ୍ ପଳେଇ ଆସେ। କଣ କହିଲେ?
ପାଠ ବିଷୟରେ ଜାଣିଛନ୍ତି ନା ଜାଣିନାହାଁନ୍ତି?
ହଁ, ପାଠ ବିଷୟରେ ଜାଣିଛି। ପାଠ ବିଷୟରେ ତ ପରୀକ୍ଷା ପୂର୍ବଦିନ ପଢିକି ଯାଇି ଲେଖିକି ଆସିଛି, ସିକ୍ସଟି ପର୍ସେଣ୍ଟ ରଖିଛି। ସିକ୍ କ୍ଟି ଏଇଟ୍ ପର୍ସେଣ୍ଟ ରଖିଛି।
ପଢନ୍ତି ନା, କ୍ଲାସ୍ ନା ଘରେ ତ ପଢୁଥିବେ?
ନାଇଁ ମୁଁ ଆଜ୍ ଯୋଉଠି ଗୋଟେ ରହୁଛି, ଗୋଟେ ଛାତ୍ରାବାସରେ ଗୋଟେ ଏକାଡେମୀ ଆମର ସେ ଏକାଡେମୀରେ ମୁଁ ରହୁଛି। ତ ସେଇଠି ଅଲଗା ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପଢାପଢି କରୁଛି, ତ ସେଥିପାଇଁ ଟିକେ ସମୟ ହେବ ନାହିଁ ବୋଲି ମୁଁ ହଁ, କଳାରେ ହିଁ ଆଡ୍ ଜଏନ୍ କରିଦେଇଥିଲି।
ଆପଣ ଅଲଗା କମ୍ପିଟେଟିଭ୍ ଏକ୍ଜାମ ଦଉଛନ୍ତି କହୁଛନ୍ତି ତ? ହଁ, ସେଇଟା ଦିଅନ୍ତୁ। ଆଉ କାମ ମାନେ ଜାରି ରଖନ୍ତୁ। ନିହାତି ପାଇଯି
ଚାଲିଛି ତ ଦେଖିବା ପ୍ର
ହଁ, ଏବେ ତ ଜଷ୍ଟ ତ, ଆପଣ ତ ଗ୍ରାଜୁଏସନ୍ ସରିଲା। ତ-ଅ ଅଛି ବୟସ। ତ ଚେଷ୍ଟା କଲେ ପାଇଯିବେ ଆଉ।
ଆଜ୍ଞା, ଆପଣ ଯଦି କଣ ପ୍ରତିଯୋଗିତା ମୂଳକ। ପରୀକ୍ଷା ଗୁଡାକ ଦେଉ ଦେଉଛନ୍ତି ନା କେମ ଦେଉନାହାନ୍ତି।
ହଁ ମୁଁ ଦଉଥିଲି କିନ୍ତୁ ଏଇ ଗୋଟେ ବର୍ଷ ଏଇ ହବ ସାତ ଆଠ ମା ତ ପ୍ରାୟ ମୁଁ କିଛି ଆଉ ଏକ୍ଜାମ୍ ପକା ପକି କରିନି। ଟିକେ ଅଲଗା ଆଡ଼େ ରହିଯାଉଛିି ବିଜି ସେଥିପାଇଁ ମୁଁ ଆଉ କିଛି ୟା ପାଇଁ ଆଉ ଦେଇପାରୁନି ଏମିତି ଆଉ।
ହଁ ହଁ ହଁ ଦିଅନ୍ତୁ ଦିଅନ୍ତୁ କେତେବେଳେ ବି ଗୋଟିଏ ଯଦି ଭାଗ୍ୟ ଆସ
ମୁଁ ଦେଇ ଦେବ ଥକିଗଲିଣି। ଥକି ଗଲିଣି ବହୁତ ଦେଇ ଦେଇ କି ମୁଁ ଆଉ ମନ ବି ଇଚ୍ଛା ହଉଛି ପୁଣି ଇଚ୍ଛା ଭାଙ୍ଗି ଯାଉଛି ମୋର।
ଏମିତି କଣ ପାଇଁ?
ହଁ ଏମିତି ଆଉ ଇଚ୍ଛା ଦେଇ ଦେଇ କେତେ ଆଉ ଏକ୍ଜାମ୍ ଦୌଡ଼ି ଦୌଡ଼ି ମୁଁ ମାନେ ରେ ବି ଦେଲିଣି ମୁଁ ପ୍ଲସ ଥ୍ରି। ସରିବା ପରଠାରୁ ହିଁ ଦେଇ ଚାଲିଛି। କିନ୍ତୁ ଏକ୍ଜାମ୍ ଗୋଟା ଗୋଟା ଗୋଟେ ଏକ୍ଜାମ ବି ସକ୍ସେସ୍ ହେଲିନି। ହଁ ସେଥିପାଇଁ ଇଏ ଲାଗୁଛି ହେଇଗଲାଣି ତିନ ଚାରି ବ ସରିଲାଣି। ଆଉ ତ ଏମିତି ଦେଇ ଦେଇ ଥକି ଗଲିଣି ତାପରେ ଏମିତି ମୁଁ ବି ଜବ୍ ଆମର ପ୍ରାଇଭେଟ ଜବ୍ ବି କରୁଥିଲି। ତ ତା ପାଇଁ ବି ଏତେ ଟାଇମ୍ ହୁଏନି କି ପାଠ ପଢ଼ିକି ଏକ୍ଜାମ ଦେବା ପାଇଁ ତ ସେଥିପାଇଁ ଟିକେ ଉଁ। ଏଇ ଯେ ଜବ୍ କରିକି ଟାଇମ୍ ତ ହବନି ପଢ଼ିବା ପାଇଁ ନା ଯାହା ବି ସେଠୁ ଆଠ ନଅ ଘଣ୍ଟା କାମ କରିକି ଆସିଲା ବେଳକୁ। ସେଥିରେ ବି ଆଉ କ୍ୱାଲିଫାଏ ହେଇପାରିଲିନି ତାପରେ ମନ ଟା ବି ଧୀରେ ଧୀରେ ଆଡ଼େ ମନ ରହିଗଲା ସିଆଡ଼େ ବି ଏତେ ଆଉ ଯାଇପାରିଲିନି। ସେମିତି ଦିଏ ଇଚ୍ଛା ଭାଙ୍ଗିବି ମୁଁ ଓହରିନି କିନ୍ତୁ ଏବେ ଆଉ ଗୋଟେ ଅଲଗା ଲାଇନ୍ ପସିଗଲା ବେଳକୁ। ସେ ପୁରା ଟିକେ କମି ଯାଉଛି ଇଚ୍ଛା ଟା ବେଶୀ ଆଉ ଏମିତି ଆଉ।
ହୁଁ ତାହଲେ ଆପଣ କଣ ଏବେ ମାନେ ଉଁ ଚାକିରି କରୁଛନ୍ତି କିମ୍ବା ଛାଡ଼ି ସାରିଲେଣି ଚାକିରି?
ଛାଡ଼ି ସାରିଲିଣି ମାନେ ଛାଡ଼ି ଦେଇଛି। ତା ଦେହ ମୁୁଣ୍ଡ ଭଲ ରହିଲାନି ତ ଆଇ ଟି ସେକ୍ଟରରେ ଥିଲା ମୋର।
ଆଇ ଟି ସେକ୍ଟରରେ ଥିଲା। ନାଇଁ ଦେଖନ୍ତୁ ଭାଙ୍ଗି ପଡ଼ିଲେ ହବନି କଣ ମାନେ ଏକ୍ଜାମ୍।
ନାଇଁ ମୁଁ ଭାଙ୍ଗିନି କିନ୍ତୁ ଅଲଗା ଆଡ଼େ ଟିକେ ମୁଁ ମାନେ ଉଁ ମନଟା ରହିଯାଇ ଚି ନା ସେଥିପାଇଁ ଆଉ ଆ ହା ଏତେ ଆଡୁ ଟାଇମ ଦେଇପାରୁନି ଆଉ।
ନାଇଁ ଆପଣ ଏବେ କହିଲେ ନା ମୁଁ ଏକ୍ଜାମ୍ ଦେଇ ଦେଇ ଥକିଗଲିଣିି ସେଇଥିପାଇଁ ମୁଁ କହିଲି ଦେଖ
ଏସ୍ ଏସ୍ ସି ରେ ଏଇ ଆର ପି ଏଫ୍ ଆଗରୁ ବି କେତେ ଦେଇ ସାଇଲିଣି ଆଉ ଏମିତିରେ ବି। ଚାକିରି ଏବେ ତ ବହୁତ କ୍ରିଟିକାଲ ହେଲାଣି ସେମିତି ହାର୍ଡ ପରିଶ୍ରମ ଦରକାର ନା। ଦେଖା ଯାଉ ଗୋଟେ ଲାଇନ ଅଛି ସେ ଲାଇନ୍ ଟା ସରୁ ଦେଖିବା କଣ ହଉଛି ଏମିତି ଆଉ।
ଆଜ୍ଞା।
ଆଜ୍ଞା।
ତ ଆପଣଙ୍କ ପଟେ ଏବେ ଏବେ ଉଁ ମାନେ କଣ ପର୍ବପର୍ବାଣୀ ବହୁତ ପ୍ରସିଦ୍ଧ?
ଆମର ସେପଟେ ରଥଯାତ୍ରା ଟିକେ ଯାହା ଭାଈ ହୁଏ। ଭଲ ଆଉ ସେମିତି ଆଉ କିଛି ନାହିଁ ସେମିତି ଫେମସ୍ ଭଳି କିଛି।
ଆପଣଙ୍କ ଘର କୋଉ ଜିଲ୍ଲାରେ କି?
ଆମର କେନ୍ଦ୍ରାପଡ଼ା।
କେନ୍ଦ୍ରାପଡ଼ା ସେ ଆପଣଙ୍କ ତ ସେଟା ନାଇଁ ଆମର ଆପଣଙ୍କ ପାଖାପାଖି।
କୋଉଠି?
ହଁ ଆମର ଢେଙ୍କାନାଳ।
ଅ ଢେଙ୍କାନାଳ ଏପଟେ କଟକ ଏପଟରେ ରହିଲାଣି ତ।
ହଁ ହଁ ହଁ ତ ସେଥିପାଇଁ ହଁ କିନ୍ତୁ ଢେଙ୍କାନାଳ ଘର କିନ୍ତୁ ଗଞ୍ଜାମରେ ରହୁଛୁ। ହଁ ଏମିତି ପଢ଼ାପଢ଼ି କରୁଛୁ ବୋଲି ଏଠି ରହିଯାଇଛୁ। ତିନି ଚାରି ବର୍ଷ ହେଇଗଲାଣି ମାନେ ୟା ଭିତରେ ବି ଯୁକ୍ତ ତିନି ବି ସରିଗଲା। ଆଉ ଏବେ ଧୀରେ ଧୀରେ ସବୁ ଚାଲିଛି।
ହଁ ଚାଲୁ ଉଁ ହୁଁ ଯା ହଉ ଯାହା ହଉ ଆ ପଣ ବହୁତ ମନେ ରକିଏ କେହି ବି ଜାଣିନାହାନ୍ତି ଆମର ରସଲ୍ ଫେମସ୍ ବୋଲି ଯାହା ଆପଣ ଜାଣିଚନ୍ତି ବଉତୁ ଧନ୍ୟବାଦ ଆପଣଙ୍କୁ।
ନାଇଁ ମୁଁ ଜଣିଚ଼ି ମୁଁ ଜାଣିଚ଼ି କଉଠି ବି ମିଳୁଚ଼ି ବି କହିପାରି ସେ ଯୋଉ ବଳଦେବଜୀଉଙ୍କ ମନ୍ଦି ନ୍ଦିର ଅଛି ସେ ପାଖରେ ଗୋଟେ ଦୋକାନ ଅଛି, ହଁ। ସେ ପାଖରେ ଗୋଟେ ଦୋକାନ ଅଛି ସେ ବହୁତୁ ବଢିଆ ବନାନ୍ତି। ସେ ମଉସା ଜଣକ ବହୁତ ବଢିଆ ବନାନ୍ତି।
ଯାହା ହଉ ଆମ ବିଷୟରେ ଜାଣିଚନ୍ତି ଯାହା ହଉ ଆମ ରସାବଳି କୁ ମନେ ରଖିଚ଼ନ୍ତି ବହୁତୁ ଧନ୍ୟବାଦ। କେଇ ଜାଣିନାହାନ୍ତି କଣଟା ଆମର ସେ ସେଦି ମାନେ ପ୍ରସିଦ୍ଧ ମାନେ ଭୋଗ ବୋଲି ଯୋଉଟା ବଳଦେବଜୀଉ ପାଖରେ ଯା ଆପଣ ଜାଣିଚ଼ନ୍ତି ଭଲ କଥା।
ଯାଇଛି ନା ଯାଇଛି ବୁଲାବୁଲି କରିଚ଼ି ଫୁଣି ସେଇ ରସାବଳି କେବଳ ସେ ରସା ଥାବଳି ପାଇଁ ଆମେ ଯାଇଥିଲୁ ମାନେ ବୁଲାବୁଲି କରିବା ପାଇଁ। ତାପରେ ସମସ୍ତେ ପଚାରୁ ପଚାରୁ କୋଉଠି ଭଲ ମିଳିବ କେମିତି କଣ ମିଳିବ ପଚାରୁ ପଚାରୁ ସମସ୍ତେ କହିଦେଲେ କି ଆଉ ସେ ଯୋଉ ବଳଦେବଜୀଉଙ୍କ ମନ୍ଦିର ଅଛି ସେ ମନ୍ଦିର ପାଖ୍ ରେ ଦେଖିବ ଗୋଟେ ବୁଢା ମଉସ ପୁରା ବୁଢ ପୁରଣା ଦୋକାନ ତାଙ୍କର ବହୁତ ପୁରୁଣା ଦୋକାନ ସେ ପୁରୁଣା ଦୋକାନରେ ସ ଆପଣଙ୍କୁ ମିଳିଯିବ ରସାବଳି ଆଉ ସେ ରସାବଳି ବହୁତ୍ ସ୍ଵାଦିଷ୍ଟ ମଧ୍ୟ।
ଆଜ୍ଞା ମୁଁ ଆଜ୍ଞା। ମୁଁ କେବେ ଯାଇଥିଲି ବଳଦେବଜୀଉ ଆମ ସେଠି କାନ ଫୋଡା ହେଇଥିଲା ଛୋଟବେଳେ ଯଇଥିଲି ଯେତେବେଳେ ଫୋର୍ କ୍ଲାସ୍ ପରୁଥିଲି ସେତିକିବେଳେ ଯାଇ ମୁଁ ପରେ ଯାଇନି ଆଉ ବଳଦେବଜୀଉ ହେଲେ ବି ମୁଁ ଯାଇନି। ସେତିକି ହିଁ ସେତିକି ଯାଇଚ଼ି ଠାକୁରଙ୍କୁ ସେତିକି ହିଁ ଦେଖିଚିବି ଆଉ ଦେଖିନି।
ନା ଆମେ ତିନି ବର୍ଷ ତଳେ ଯାଇଥିଲୁ ତିକି ବେଳେ ଖାଇଲୁ ତାପରେ ଆମେ ତିନି ଜଣ, ଚାରି ଜଣ ସାଙ୍ଗ ମିଶିକି ଯାଇଥିଲୁ ତ ଖାଇ ସେଠି ଖାଇଲୁ ଖାଇଲୁ ତାପରେ ଠାକୁରଙ୍କ ଦର୍ଶନ କରିକି ଖା ଆଉଥରେ ପୁଣି ଘର ପାଇଁ ମଧ୍ୟ ଧରିକି ଆସିଥିଲୁ ଏତେ ଦୂରରୁ।
ହଁ ବହୁତୁ ଅଭଡା ଟେକି ଦେଇଥିବେ ନାଇଁ ଅଭଡା ଟେକ୍ କିଚି ଗୋଟେ ଅଭଡ଼ା ଟେକିଥାଏ ଠାକୁରଙ୍କ ସେଥିରେ ସେଥିରେଗି ପତ୍ର ଗୁଡା ହେଇଥିବ ଦେଇଥିବ।
ସିଏ କିନ୍ତୁ ନାଇଁ ଆମେ ସେ ଆମକୁ ପଚାରିଲେ କୋଉଥିରେ କେମିତି ଦବୁ? ଆମେ କହିଲୁ ଦେଖନ୍ତୁ ଆମେ ଏତେ ବାଟ ନେଇକି ଯିବୁ ଆମକୁ ଗୋଟେ କାମ କରନ୍ତୁ ଆପଣ ପଲିଥିନରେ ପ୍ୟାକ୍ କରିଦିଅନ୍ତୁ। ସେ ପଲିଥିନରେ ପୁରେ ନାଇଁ ପୁଡିଆରେ ଆଣିନଥିଲୁ ପଲିଥିନ ରେ ସେ ବାନ୍ଧି ଦେଇଥିଲେ ଭଲସେ ପୁରା ବାନ୍ଧି ଦେଇଥିଲେ ଘରକୁ ଆସିଲା ପର୍ଯ୍ୟନ୍ତ ସେ ଗଣ୍ଠି ମଧ୍ୟ ଗୋଟେ ଖୋଲି ନଥିଲା ଏତେ ସୁନ୍ଦର ଭାବରେ ସେ ବାନ୍ଧି ଦେଇଥିଲେ।
ହଁ ଆମର ପୋଟଳି ପିଠା ସେଠି ହୁଏ ଜାଣିଚ଼ନ୍ତି ନା ପୋଟଳି ପିଠା? ସେ ବି ଗୋଟେ ଚାରିଖଣ୍ଡିଆ ପିଠା। ସେଇଠି ଗୋଟେ ମାନେ ସିଏ ଗୋଟେ ମିଠା ମିଠା ଲାଗେ ସେ ପିଠାଟା ସେ କିନ୍ତୁ ଅଲଗା ଟାଇପ୍ ରେ ଏ ବଢିଆ ଲାଗେ ସେବି ଭଲ ଲାଗେ। କିନ୍ତୁ ରସାବଳିଟା ଟିକେ ଫେମସ୍ ସେଠି ଆଉ।
ହଁ ରସାବଳୀ ତ ବହୁତ ମାନେ ପ୍ରସିଦ୍ଧ କିନ୍ତୁ ଏ ଯୋଉ ପୋଟଳି ପିଠା କହିଲେ ଏଟା କେମତି କଣ ବନାଯାଏ ଆପଣ କହିପାରିବେ ଟିକେ?
ଅଁ ସେଟା ମୁଁ ଜାଣିନି କିନ୍ତୁ କଉଥିରେ ମୁଁ ଆଉ ଭଲସେ ମୋର ଏ ଆଇଡିଆ ନାହିଁ। କିନ୍ତୁ ଆମ ଘରକୁ ମୋ କକାଙ୍କ ସାଙ୍ଗ ଆସନ୍ତି ଆଣିକିନି ଆସନ୍ତି ତାଙ୍କ ସାଙ୍ଗ ଯେ କିଣି ଆଣି ଆସନ୍ତି।
ଏ ଯୋଉ ପୋ ଏ ଯୋଉ ପୋଟଳି ପିଠା କଲେ କଣ ଏଇଟା ମାନେ ଚାରି କଣିଆ ହେଇକି ଯୋଉଟା
ହଁ ଚାରିକଣିଆ ହଁ ହଁ ଗୋଟେ ଯୋଉ ଆମର କଣ କହିଲେ ଯୋଉ ଡାଲା ଗୁଡା ନଥାଏ ଯୋଉ ଆମ ପୁରୀରେ ଯୋଉ ଡାଲା ଭୋଗ ହୁଏ ଯେମିତି ତାଳପତ୍ରରେ ହୁଏନି?
ହଁ ହଁ ହଁ ହଁ।
ଆ ଟାଇପି ର ସେଇଥିରେ ସେ ପିଠାଟା ବନଢା ହେଇକିନି ଆସଥାଏ।
ହଁ, ହଁ, ହଁ ହୁଁ ହୁ।
ସେଇଠି ହିଁ ମିିଳିବ ଆଉ କୋଉଠି ଠିଳିବନି। ସେଇଠି ହିଁ ଆମ କେନ୍ଦ୍ରାପଡ଼ାରେ ହିଁ ବେଶି ମିଳିବ ସେଇଠି ମାନେ ବଳଦେବଜୀଙ୍କଙ୍କ ପାଖରେ।
ହଁ, ହଁ, ହଁ। ବହୁତ ବଢ଼ିଆ ଆପଣ ସେ କେନ୍ଦ୍ରାପଡ଼ାର ସେ ରସାବଳି ଖାଇଛନ୍ତି ଆପଣ ବି ସେ କେନ୍ଦ୍ରାପଡ଼ାରୁ ଏହିଁ ମାନେ ଅଟନ୍ତି ତ ଏଇଟା ଗୋଟେ ବହୁତ ବଡ଼ ଖୁସିର ବିଷୟ। କଣ ପାଇଁ ନା ଏ କୌଣସି ବଳଦବଜୀଉ ବିଷୟରେ ପ୍ରତ୍ୟକ୍ଷ ବଳଦବ ମୁଁ ଯାହା ଶୁଣିଛି।
ଆଜ୍ଞା। ହଁ ଜଗନ୍ନାଥ ଯୋଉ ଅଛନ୍ତି ପୁରୀରେ ତାଙ୍କୁ ବଡ଼ ଭାଇ ଆମ କେନ୍ଦ୍ରାପଡ଼ାରେ
ହଁ ଆପଣଙ୍କର ସେଇଠି ପ୍ରଥମେ ରଥ ଗଡ଼ିଲେ ତାପରେ ସେଠି ଯାଇକି ପୁରୀରେ ରଥ
ଲୋକ ଖାଲି କହନ୍ତି କି କହନ୍ତି କି ସାରଦିଆ ବାବୁଙ୍କୁ ଦେଇକି ଆମ ଯ କହନ୍ତି କି ସାରଦିଆ ବାବୁ ଙ୍କୁ ନା ନା। ଆମର ସେ ଭଗବାନ୍ ଅଛନ୍ତି ଆମର। ବଳଦେବଜୀଉ ଅଛନ୍ତି। ଆମ କୁ ଏତେ ବଡ଼ ପାପି ଲୋକ ବୋଲି କହୁଛନ୍ତି ଆମର ବଳଦେବ ଜ୍ଵାଇଁ ହିଁ ଜଗନ୍ନାଥ ସେ ଜଗନ୍ନାଥ ତାଙ୍କ ବଡ଼ ଭାଇ। ଆଉ ତାଙ୍କ ବିଷୟରେ କାହିଁ କହିବା। ଆମ ଗୁଡ଼େ ତୁଳସୀ କ୍ଷେତ୍ର ଟାକୁ ଏମିତି ଅପବିତ୍ର କରୁଛନ୍ତି। ନା ଆଉ ଆପଣ ସେ ଭକ୍ତ ହେଇଚି ନା ନା ଆମେ ସେ ଭକ୍ତ ଆମେ ତାଙ୍କୁ ଦେଖିନୁ
ଆପଣ ଜାଣିଥିବେ ଗୋଟେ ଲୋକ ପାଇଁ ଯେମିତି ମାନେ ଗୋ ଟିକିଏ ବିଛୁଆତି ଯଦି ତୁଳସୀ ପତ୍ର ମଧ୍ୟ ଥାଏ ତାହେଲେ ପୁରା ତୁଳସୀ ପତ୍ରକୁ ହିଁ ପୁରା ମାନେ ପାପ ପାପ ବୋଲି ମନେ ମନାଯାଏ। ସେମିତି ଗୋଟି ଗୋଟିଏ ଲୋକ ପାଇଁ
ସେଇଟା ଆମର ବା ତୁଳସୀ କ୍ଷେତ୍ର ହଁ ସେଇଟା ଆମର ତୁଳସୀ।
ତୁଳସୀ କ୍ଷେତ୍ରକୁ ହିଁ ପୁରା ମାନେ ପୁରା ନାଁ ଟା ପଡ଼ିଗଲା ପୁରା ତୁଳସୀ କ୍ଷେତ୍ରର ନାଁ ପଡ଼ିଗଲା। ଆଉ ଲୋକମାନେ ଯଦି କେନ୍ଦ୍ରାପଡ଼ା କହିଲେ ପ୍ରଥମେ ଭାବୁଛନ୍ତି ସେ ସାରଥିୀ ବାବାର ଜାଗା। ଆଉ ସେଇ ସାରଥିୀ ବାବାକୁ ଆଜି ଯାଏ କେ ସେ ମାନେ ଭୁଲି ବି ପାରୁନାହାନ୍ତି ଭୁଲି ପାରୁନାହାନ୍ତି କଣ ମାନେ ସିଏ ଏତେ ମାନେ ପ୍ରସିଦ୍ଧ। ପ୍ରସିଦ୍ଧ ହୋଇଗଲା ଗୋଟେ ମାନେ ଏତେ କମ୍‌ସମୟ ମଧ୍ୟରେ ଜଲ୍‌ଦି ପ୍ରସିଦ୍ଧ ହୋଇଗଲା। ଆଉ ପୁଣି ଆଉ ଥରେ ଯୋ--ଉ କାମ ଗୁଡ଼ାକ କରିଥିଲା କ
ସେ ତର ପତନ ସେତେ ଘଟିଯାଇଥିଲା ସେତେ ଶୀଘ୍ର ଆର।
ହଁ ସେଥିଲାଗି ନା ସେଇଥିଲାଗି ତ ଲୋକ ସମସ୍ତେ ମନେ ରଖିଛନ୍ତି କଣ ପାଇଁ ନା ସେ ଆପଣ ଦେଖିଥିବେ ସବୁଟିଭି ଚ୍ୟାନେଲ୍‌ ରେ ଆସିଲା। ଟେ ମ ଟାଇମ୍‌ ଥିଲା ମାନେ ସାରଥୀ ସମସ୍ତଙ୍କ ଘରେ ଘରେ ଘରେ ସାରଥୀ ବାବା।
ହୁଁ ହୁଁ ସେଇଟା ଠିକ୍ ଆମ ପ୍ରାୟ ଲୋକ ତାଙ୍କର ତ ଭକ୍ତ ଥିଲେ ସମସ୍ତେ ଗାଡ଼ିରେ ବି ଲେଖନ୍ତି। ସାରଥୀ ବାବା କଣ ଲେଖନ୍ତି ସବୁ ଗାଡ଼ିରେ। ଲକେଟ୍ ଲକେଟ୍ ବି ଚିନାବାଦାମ ରେ ପକାନ୍ତି। ଅଧିକ ଯିଏ ମାନେ ଅଫିସ୍‌ରେ ଯିଏ ଉପରକୁ ଉଠେ ସେ କଣ ତା ପତନ ଟା ଶୀଘ୍ର ଘଟେ ନା। ସେଇ ପରା ଆଉ ତୁଳସୀ ମଳାଲେ ବି ଚଢ଼ିଥିଲେ ନାଁ ହଁ ତୁଳସୀ ମଳାରେ ବି ଚଢ଼ିଥିଲା। ହଁ
ଆଜ୍ଞା।
ହଉ ଭାଇ ଆଉ ଆଁମ୍ ଓହୋ ଆପଣ ନେଷ୍ଟ କଲ୍‌ କର। ତୁ ମୁଁ ଟାଇମ୍ ରେ ହିଁ ରଖି ଧନ୍ୟବାଦ ଆପଣଙ୍କୁ ଆଜ୍ଞା।